ତ ଟା ଶୁଭା ହ୍ୟାଲୋ ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ ଆପଣଙ୍କୁ ମୋର ଆବାଜ ଟା ଶୁଭା ଯାଉଛି?
ହଁ।
କଥା ହେଇଛନ୍ତି ଜେ
ହଁ ଆପ ଆପଣଙ୍କ ନେଟୱାର୍କ ଟିକେ ସ୍ଲୋ ହଉଛି ଆପଣ ଆପଣଙ୍କ ନେଟୱାର୍କ ସ୍ଲୋ ହଉଛି। ଚି ଆପଣଙ୍କ ଶବ୍ଦ ମୁଁ ଶ୍ରବଣ କରିପାରୁଛି କିନ୍ତୁ ବହୁତ ହିଁ ଧୀରେ ଆପଣଙ୍କ ଶ ବ୍ଦ ଆସୁଛି ଆପଣ ମତେ ଶୁଣିପାରୁଛନ୍ତି।
ଆବାଜ ଟା ଶୁଭା ଯାଉଛି ହାଲୋ ହଁ ହଁ ମୁଁ ଶୁଣି ପାରୁଛି। ଆଉ କୁହନ୍ତୁ ଆଜି ଆପଣ ଦିନଟା କେମିତି ଯାଇଛି।
ହଁ ଆପଣ ଶୁଣିପା ହଁ ମୁଁ ଆଜି ସକାଳୁ ଉଠିଥିଲି ଆଉ। ମୁଁ କଲେଜ ଯାଇଥିଲି ଆଉ କିଛି ଖାଇନଥିଲି ସକାଳ ବେଳେ ପେଟ। ଟିକେ ଗ୍ୟାସ୍ ତ ମୁଁ ଘରକୁ ଆସି। ଲି ଘରେ ଅଣ୍ଡା ଭାଜିଲି ଅଣ୍ଡା ସହ ଭାତ ଡାଲମା ଖାଇଲି। ବହୁତ ହିଁ ଭଲ ଲାଗିଲା ଆଉ ହଁ ଆଉ ଅଣ୍ଡା ଭଲ ଲାଗିଲା ଆଉ। ଆଜ୍ଞା ଆଉ। ଅ ଖାଇସାରିବା ପରେ ଆ କିଛି ସମୟ ପରେ ସାଙ୍ଗଙ୍କ ସହ ବୁଲିଲି। ଆଉ ଘରେ ଆସି ପୁଣି କଟଲେଟ୍ ଛାଣୁଥିଲି କଟଲେଟ୍ ବନ୍ଧାକୋବି କାଟିକି ହୁଏ ଆପଣ ଜାଣିପାରୁଥିବେ।
ହଁ ହଁ ବୁଝିପାରିଲି।
ହଁ ଆପଣ ଜାଣିଛନ୍ତି ଆପଣ କଟଲେଟ୍ କେବେ ଠୁ ହୁଏ ଜାଣିଛନ୍ତି ତ। ବହୁତ ହିଁ ଭଲ ଲାଗେ ମତେ କଟୋଲେଟ୍ ଖାଇବାକୁ। ଆପଣ ଟିକେ ହାଲୋ ଆପଣ ଟିକେ ହାଲୋ ଏମିତି ହୁଅନ୍ତୁନି ଟିକେ। ହେଲା ଏମିତି ହୁଅନ୍ତୁନି ଆପଣଙ୍କୁ ଶବ୍ଦ ଶୁଭିବ ଟିକେ ନଟେୱାର୍କ। ଡିଲେ ହବ ଟିକେ ଫାଷ୍ଟ ତାପରେ ଠିକ ହେଇଯିବ ଏମିତି କିଛି ଅସୁବିଧା ନାହିଁ। ହଁ ଆ। ତ କୁହନ୍ତୁ ଆପଣ କେମିତି ଲାଗୁଛି ଆଜି ପାଗଟା।
ଆଜି ହଁ। ହଁ ମ ମୁଁ କହୁଛି ଆପଣଙ୍କୁ ଅଣ୍ଡା ରୋଲ ର ରେସିପି ଜାଣିବାର ଅଛି।
ହଁ କୁହନ୍ତୁ ଆପଣ।
ଆପଣ ଫାଷ୍ଟ ମଇଦା ନେବେ କିଛି ଅଂସ। ମଇଦା ନେବେ ମଇଦାକୁ ଭଲରେ ଆପ ମଇଦାକୁ ଆପଣ ଭଲରେ ଚକଟିବେ। ତେଲ ଦେଇକି ଆଉ ଲୁଣ ଦେଇକି ବୁଝିଲେ ଅଧିକାଂଶ ତେଲ ଦେଇ ଚକଡିବେ। ବୁଝିଲେସ ଜାଣିଛ ତାପରେ ତାକୁ ଗୋଲ କରି ବେଲିବେ ବୁଝୁଛନ୍ତି ଆପଣ। ତ ଗୋଲ କରି ବେଲିବେ। ତାକୁ ତାୱରେ ରଖିବେ ତେଲ ଦେଇକି ପୁରା ତେଲରେ ଜୁଡୁ ବୁଡୁ କରି ତାକୁ ରୋଷ ମାନେ। ଶେକିବେ ବୁଝିଲେ ଆପଣ ତାପରେ ଆପଣ। ଅଣ୍ଡାରେ ଚାରିଟା ଅଣ୍ଡା ପକେଇବେ କାହିଁକିନା ମୋଟା ଅଣ୍ଡା ଅଣ୍ଡା ରୁ ଟି ଟେରେ ଚାରିଟା ଅଣ୍ଟା ପକେଇବେ ସେ ପୁରା ଥିକ୍ ହବ ଅଣ୍ଟା ହୁଅ ବୁଝିଲ। ତାପରେ ତା ଉପରେ ପି ତାପରେ ପିଆଜ ଗୋଟେ ଲେୟର ଟା ପକେଇବ ଉପରୁ ଆପଣ ବନ୍ଧାକୋବିକୁୁ। ସିଝେଇକି ଟିକେ ରଙ୍ଗ ଫଙ୍ଗ ପକେଇକି। ଉପରୁ ପକେଇବେ ଉପରୁ ଚାରି ପାଞ୍ଚ ଚିକେନ ପିସ୍ ଟା ପକେଇବେ।
ଉପରୁ ମାନେ କୋଉଠୁ ଛାତ ଉପରୁ ନା ହେଲିକପ୍ଟର ପାଖରୁ ପକେଇଲା ହବ।
ଦିତାଲା ଉପରୁ ପକେଇଲେ ବି ଚଳିବ। ଆପଣ ଯଦି ନିଶାନା ଟା ଭଲଥିବ ଆଜ୍ଞା। ବୁର୍ଜ ଖଲିଫା ହଁ। ସେଇଠୁ ତ ପୁରା ପରଫେକ୍ଟ ହବା ଆପଣ ବୁଝିପାରିବେ ପୁରା ଖାଇକି ଆପଣ ପା ଗଳ ହେଇଯିବେ ବୁଝିଲେ ତ ମୁଁ। ଏ ବେ ସବୁ ପ ପ୍ରଣ ହୁଁ। ହଁ ତ ଏବେ ଆମେ ପ୍ରଣାଳୀ ଟା ବୁଝିଆବୁ କେମିତି କଁ କରିବା ହେଲା। ସବୁ ମସଲା ପରିବାକୁ କାଟି ଦା ସବୁ ମସଲା ପରିବାକୁ କାଟି ଦବା ହୁଁ କାଟିଦେଲ।
ଆପଣ ଆଗ ଆଗନ୍ତୁ ଆଗମନ କରନ୍ତୁ ଆପଣ ଟିକେ ରୁହନ୍ତୁନି ଆପଣ।
କଢେଇରେ ତେଲ ଗରମ କରି ପିଆଜ ପକେଇବା ତାପରେ କଞ୍ଚା ଲଙ୍କା ପକେଇବା ଅଦା ପକେଇବା। କେ ମଟର ମଞ୍ଜି ବିଲାତି ବାଇଗଣ
ବିଲାତି ବାଇଗଣ ମାନେ ବୁଝୁଛନ୍ତି ଟମାଟ୍ର। ଆରେ ତାକୁ ପକେଇକି ଭ ମସଲାରେ ପୁରା ଭାଜନ୍ତୁ ପୁରା ସଲିଟ୍ ରେ ଭାଜନ୍ତୁ ବୁଝିଲେ ବୁଝିଲେ।
ଓ ହ ହ ହ।
ସେଇଟା କାଢିଦବା ତାପରେ କରିଆ ଅଣ୍ଡା ଭୁଜିଆ। ଅଣ୍ଡା ଭୁଜିଆ ଟା ପରିବା ହେଲା ଅଣ୍ଡା ଭୁଜିଆ ଟା ଆମେ ଚିକେନ୍ ପକେଇବାନି ବୁଝିଲେ। ଅଣ୍ଡା ଭୁଜିଆ କରିଦବା ତାପରେ ଏବେ ମଇଦାକୁ ଆମେ ଯୋ ଚକଡିି ଚେ ତାଠୁ ଗୋଟେ ଉଁ ପତଳା ରୁଟି ଟା ବନ୍ଧେଆ ପତଳା ରୁଟିଟାକୁ ତେଲରେ ଫ୍ରାଏ କରିକି ତାପରେ ଆମେ ଅଣ୍ଡା ଟା ପକେଇଆ ଚାରଟା ଅଣ୍ଡା ଖଣ୍ଡେ ପକେଇଆ। ତା ଉପରେ ପକେଇଆ ଏ ଯେ ଆମେ ମସଲାଟା ବନେଇଥିଲେ ସେଇଟା ଗୋଟେ ଲାଇନ୍ କରି ଲଗେଇଆ ବୁଝିଲେ।
ହଁ ଲାଇନ୍ ହଁ।
ଯୋ ଅଣ୍ଡା ଭୁଜିଆଟା କରଚେ ସେଇଟା ପକେଇଆ।
ହୁଁ ହୁଁ।
ତାପରେ ମୋଡିଦବା ମୋଡିକି ତାପରେ ଖାଇବ ଉ କି ଲାଗିବ ତମେ ବୁଝି ପାଗଳ ହେଇଯିବ।
ପାଗଳ ଯେ ହଁ।
ଭାଇ ଆଉ ଏଥିର ମନ୍ ରଖିବ ମଇଦା ତିନିଶ ଗ୍ରାମ୍ ନବ।
ହଁ ବୁଝିଲୁ ବୁଝିଲୁ।
ହୁଁ ଆଉ ଲୁଣ ପକେଇଆ ଭୁଲିବନି ଭାଇ ବୁଝିଲ।
ହଁ ଆ କେବେ ମତେ କରିକି ଦଉଚନ୍?
ଆପଣ କାଲି ଆସୁନାହାନ୍ତି କାଲି ଆମେ ରୋଷେଇ କରି ଖାଇଆ କଣ କହୁଚନ୍ତି ଆପଣ?
ହଁ ମୁଁ କାଲି ଯାଉଛି ଆଉ ମୋର କାଲି ଟ୍ରେନ ଟା ଅଛି ଭୁବନେଶ୍ୱର ମୁଁ ଯିବି ଡାଇରେକ୍ଟ ଆ ବାଲେଶ୍ଵର ମେମ ଗୋଟେ ଅଛି। ତ ଯିବାକୁ ପଡୁ ସେମତି ବାଦେଶ୍ଵର ଭୁବନେଶ୍ଵର ମେମୁ ରେ ପଳେଇିବି ମୁଁ।
ହୁଁ ଆଜ୍ଞା ବୁଝୁଛି ଆପଣ ବାଲେଶ୍ଵରରେ ରୁହନ୍ତି ନା?
ହଁ ବାଲେଶ୍ଵରର ଆପଣ ଜାଣିଥିବେ ଏ କେନ୍ଦ୍ରାପଡା ଜାଣିଚନ୍ତି ବାଲେଶ୍ୱର ପାଖରେ?
ଓ ହଁ ହଁ ହଁ ଯିବା ଆସିବା ରୁହେ ସବୁବେଳେ କହୁନାହାନ୍ତି।
ସେଇଠି ସେଇଠି ପାଖରେ ବଡର ପାଖରେ ଇଏ।
ହୁଁ
ଆଉ ଆପଣଙ୍କ ଶରୀର ସୁସ୍ଥ ଥିବ।
ହଁ ମୋ ମରି ଶରୀର ସୁସ୍ଥ ଅଛି ଆଉ ଆପଣ କଣ କହୁଚନ୍ତି ଭାରତର ଫଳ ଚାଷ ବିଷୟରେ ଜାଣିବାକୁ ଚାହିଁବି?
ନା ମୁଁ ଜାଣିବାକୁ ଚାହୁଁନି ଆପଣ ଆଉ କିଛି ବିଷୟରେ କୁହନ୍ତୁ। ଅଂ ଆପଣଙ୍କ ମହିଳା ମିତ୍ରଙ୍କ କଥା କୁହନ୍ତୁ।
ମହିଳା ମିତ୍ର ମୋର ଜଣ ଥିଲେ ଶିବାନୀ ଟିଏ। ଆଉ ଜଣେ ଥିଲେ ଶୁଭଲକ୍ଷ୍ମୀ ଟିଏ ନା ସିଏ ଅଛନ୍ତି ଯେ ସିଏ ଏକ୍ଚୁଆଲି ତାଙ୍କର ସିଏ ସବୁବେଳେ ଆକ୍ଚୁଆଲି ସିଏ ଆଉ ଗୋଟେ ସାଙ୍ଗ ଅଛି ତାଙ୍କ ସହିତ ଡେଲି କଥା ହୁଅନ୍ତି ମୋ ସହିତ କେବେ କଥା ହୁଅନ୍ତିନି।
ହଁ ଆପଣ ବହୁତ ହିଁ ସୌଭାଗ୍ୟବଶତ ଆପଣ କଥା ହଉ ନାହାନ୍ତି। ଆପଣଙ୍କୁ ବହୁତ ହିଁ ଭଲ ଲାଗୁଥିବ ଆଉ ଅଂ କଥା ନ ହେଇପାରିବାରୁ। ହଁ ଆପଣ ଏଇ ଯୋଉ ସେ ଧୂଆଁ ଭରା ଧୂଆଁ କାଢୁଛନ୍ତି କଣ?
ଟିକେ ଅଛି ଖରାପ ଅଭ୍ୟାସ ଆଉ ମୁଁ କଣ କହିବି ଆପଣଙ୍କୁ ଆଉ।
ହଁ ଆପଣ ଧୂଆଁ କାଢନ୍ତୁନି ଆପଣ ଟିକେ ବାମ୍ଫ ନେଇଯାଆନ୍ତୁ ଅମୃତାଞ୍ଜନ୍ ପକେଇ ଗୋଟେ ପାଣିରେ ବାମ୍ଫ ନେଇଯାଆନ୍ତୁ। ବହୁତ ହି ଭଲ ଲାଗିବ ଆଉ ଆପଣ ଆ ହଁ ଆପଣ ମଦ୍ୟପାନ କରନ୍?
ନା ନା ସେ ସବୁ ଖରାପ ନାଇଁ ଜାଣିଛନ୍ତି? ଆପଣ ଏଥର କ ଆଉ ଯୋଉ ଏଥର ଯୋ ଖରା ପଡିଥିଲା ମତେ ଲାଗିଲା ପୁରା ମରୁଡି ପଡିଯିବ। ବୁଝିଲେ ମରୁଡି ମାନେ ଲୋକଙ୍କୁ ଧାନ କଷିବାକୁ ଧାନ ଚାଷ ପାଇଁ ମାନେ ଏତେ ଅସୁବିଧା ଆଉ ଏ ଚୋ ଚାଷୀ ମାନେ ତେ କାନ୍ଦି ପକେଇଲେ ଆଉ କୁହନ୍ତୁନି। ଲୋକଙ୍କୁ ଅଂଶୁଘାତ ତ ହେଇଯାଉଛି ଅଂଶୁଘାତାରେ ପଡିଲେ ଲୋକ କଣ ପୁରା ପାଗଳ ହେଇଯାଆନ୍ତି। ଜାଣି ଚନ୍ତି ଆପଣ ତ? ପୁରା ମାଟି ପୁରା ଫାଟି ଯାଇଥିଲା।
ରୋଗରେ ପଡ଼ନ୍ତ
ହଁ ମାନସିକ ରୋଗ ଆପଣ କୋଉ ସାଙ୍ଗର ମାନସିକ ରୋଗ ଛି ସିଏ ମାନେ ଉଲୁଟା ସିଧା କଥ୍
ହଁ ସେ ତା ତାଙ୍କୁ ତ କିଛି କହିହବନି ଆଉ କଣ କହିବି ତାଙ୍କ
ଆପଣ ଅଂଶୁ ଘୁସ ଅଂଶୁଘାତ ବିଷୟରେ ଜାଣିବାକୁ ଚାହୁଁଛନ୍ତି? ମୁଁ ତା ବିଷୟରେ ଜାଣି
ନା ମୁଁ ଅଂଶୁଘାତ ବିଷୟରେ ଜାଣିବାକୁ ଚାହୁନି। ମୁଁ ଚାହୁଁଛି ପଣ ଜନଦିସ୍ ବିଷୟରେ କିଛି ଜଣିଛନ୍ତ
ଜନ୍ଡିସ୍ ଜନ୍ଡିସ୍ ମେ ବି ଇଏ ଯ ଆ ଆ ବସନ୍ତ ରୋଗ ବୋଧେ? ଜଣ୍ଡିସ୍ ମାନେ ବସନ୍ତ ରୋଗ ବୋଧେ? ଏଇ ଯୋଉ ହଳଦିଆ ପଡ଼ିଯାଏ ଆ ନଖ ଫକ ବୁଝିଲେ।
ଜାଣିଛନ୍ତି ଭୂମିକମ୍ପ ଆରେ ଜାନ ଜନ ଜାଣିଚ ଜାଣିଚୁ ବେ ଏଇ ଅକ୍ଚୁଆଲି
ମାମା ଙ୍କୁ କୋହୁ ନାହାନା
ଆରେ ଭ ଭୂମିକମ୍ପ ଭଳିଆ ଜଳକମ୍ପ ବି ହୁଏ। ଜାଣିଛ କଥା?
ହଁ
ଆକ୍ଚୁଆଲି ଜଳ କମ୍ପରେ ପାଣିରେ ଭୂମି କମ୍ପ ହବ ପୁରା ମାଛ ବାଛ ସବୁ ବାହାରକୁ ଆସିଯିବେ। ବୁଝିଲୁ
ହୁଁ
ଏଇଟା ମୋ ମମି ମତେ କହିଥିଲେ।
ହୋଉ ହୋଉ।
ଆପଣ ଗୋଟେ ଗୋଟେ ଗୀତ ଶୁଣେଇବି ବାରସ ବଡେଇ ଚା ଭାଇ ମୋର ଆଖି ଆଗେ ହେବେ ହଣା। ମୁଁ ହାତ ଭାଗା କେମିତି ଶହିବି ଶିର ମୋର ସା ଶାଢୀ ଟଣା। କେମତି ଲାଗିଲା ଆପଣଙ୍କୁ? ହ୍ୟାଲୋ
ହଁ କୁହନ୍ତୁ। ଆ
ଲାଗିଲେ ଭଲ ଲାଗିଲା ଆପଣଙ୍କୁ କି
ହଁ ବହୁତ ବହୁତ ହିଁ ଭଲ ଲାଗିଲା ଆପଣ ଆ ଯାଇପାରିବେ
ଓ ହୋ କୁହନ୍ତୁ ଆପଣ? ହଁ କୁହନ୍ତୁ ଆପଣ ହାଲୋ ହାଲୋ ହୁଅନ୍ତୁନି କୁହନ୍ତୁ।
ଭଏସ୍ ଟିକେ ଆପଣଙ୍କର କଟୁଚି ହଁ ଏବେ ପୁରା ଭଏସ୍ କଟିଗଲା। ହୁଁ ହଁ ଗିତ ସେ ଗାଉଛନ୍ତି
ହଁ ତ ହୁଁ ତାପରେ?
ଆପଣ ଜାଣିଛନ୍ତି ମହାନଦୀ କେତେ ବଡ ନଦୀ? ମହାନଦୀ ହଉଚି ଏତେବଡ ନଦୀ ମାନେ ରଖଧଘ